ହୁଁ।
ଏ ଘରେ
ଖାଇଲୁଣୀ ନା ଖାଇନୁ?
ହଁ ଖାଇସାଇଲିଣି। ତୁ?
ମୁଁ ଏଇନା ଖାଇକି, ଖାଇକି ଆସିକି ଏଇନା ଛାତ ଉପରେ ଶୋଇଚି।
ଛାତ ଉପରେ?
ହଁ।
କଣ ଖାଇଲୁ ବେ?
ଚିକେନ ଭାତ।
ଚିକେନ ଭାତ ଆଉ
ଏ।
ମାନେ ଖାଲି ଚିକେନ ଭାତ?
ନା। ଏତେ କଥା ଖାଇ ଦେଇଚୁ।
ଆହୁରି ଖାଇଚି ମନେପଡୁନି। ଆଉ ମାଛ।
ଭୋଜି କରିବା ନାହିଁକି?
କଣ କହିଲୁ?
ମୁଁ କହିଲି ଭୋଜି କରିବା ନେଇକି ଆମେ, ଭୋଜି ଭୋଜି?
ଭୋଜି କରିବା ହୁଁ ଭୋଜି କରିବା। ଏ ରଜ ଫାଷ୍ଟ ରଜ ଦିନ।
ଫାଷ୍ଟ ରଜ ଦିନ ହବନି। ଫାଷ୍ଟ ରଜ ଦିନ କରିବା ଯେ କିନ୍ତୁ ଯଦି କରିବା ଫାଷ୍ଟ ରଜ ଦିନ ରାତିରେ କରିବା।
ତୁ ଯଦି କହୁଚୁ ତ କଥା ଟା ରଖିବି ନା ଆଉ।
ହଁ କାହିଁକି ନା, ଫାଷ୍ଟ ରଜ ଦିନ ମୁଁ ଟିକେ ଯିମି ମାମୁଁ ଘରଟି ଟିକେ।
ହୁଁ ମୋର ବା ମୋ ବା ମାମୁଁ ପୁଅ ନୂଆ ବାହାଘର ହେଇଚି।
ହଁ।
ହୁଁ ଯିମି ଟିକେ ମୋ ଭାଉଜ ହାତ ରନ୍ଧାର ଟିକେ ଖାଇକି ଆସିବି।
ହଁ।
ଯା ତୁ
କେହି ନାହାନ୍ତି। ମଣ୍ଟୁନା ମଣ୍ଟୁନାଙ୍କ ବାହାଘର ହେଇଚି, ମଣ୍ଟୁନାଙ୍କ ସ୍ତ୍ରୀ ଭାଉଜ ହେଲାନି କି ସିଏ।
ଖୁଡୀ ହେବେ।
ଆଉ କଣ?
ଆଉ ମଣ୍ଟୁ ଦାଦା କି ତୋର?
ହଁ ହଁ।
ଦାଦା ହେବେ ତୁ କେମତି ନନା ନନା ଡାକୁବେ?
ଆଁ?
ପିଣ୍ଟୁ ଦାଦା ଡ଼ାକୁ।
ହଁ।
ପିଣ୍ଟୁ ଦାଦା, ମଣ୍ଟୁ ଦାଦା ଯାକୁ।
ତୋର ମ
ମୋର ମନେ ନାଇଁ।
ଏଗୁଡା
କଥାଟା କ୍ଲିୟର ଶୁଭୁନି।
ଆ ଟା।
କଥା କ୍ଲିୟର ଶୁଭୁନି ହଁ ଏବେ ଠିକ ଠାକ ଶୁଭିଲା।
ର ହାଲୋ।
କହୁନୁ କହ କହ ତୋ କଥା କ୍ଲିୟର ଶୁଭୁ ନଥିଲା ହଁ ହଁ ଶୁଭିଲା।
ଓହୋ ମୁଁ କହିଲି କି ହାଲୋ। ଏ ଚାଲିଚି ଆଉ ନଈରେ ତ ପାଣି। ନଈରେ ତ ପାଣି ନାହିଁ ଏଇଟା ହଉଛି ଆମର ଓଡିଆ। ନସ ରେ କଣ ତାପରେ ଆଷାଢ ଶ୍ରାବଣ ମାସ ଦି ମାସ ପରେ ଯାଇକି ଟିକେ ନଈରେ ପାଣି ଆସିବ ମେଘ
ହୀରାକୁ
ହୁଁ। ହୁଁ ହୁଁ। ହାଲୋ। ହାଲୋ।
କୁହ ନା।
କୋଉଠି ଅଛୁ ଏ ନେଟୱାର୍କ ପାଉନି? ହାଲୋ। ସୁଭୁ ନାଇ କିଛି ନେଟୱାର୍କ ପାଉନି ଲ ହାଲୋ ହାଲୋ। ହାଲୋ। ହାଲୋ।